ହ୍ୟାଲୋ। ହ୍ୟାଲୋ ହଁ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହାଲୋ।
ହଁ ମିଷ୍ଟ କଉନି।
ହ୍ୟାଲୋ।
ମାନେ ନେଟୱାର୍କ ପାଉନି କି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ମାନେ ଶୁଭୁ କଥା। ଶୁବିଲା?
ହ୍ୟାଲୋ।
ଶୁଭିଲା ନା?
ଶୁଭା ଯାଉନି କିଛି।
ନେଟୱାର୍କ ଅପଡାଉନ ଅପଡାଉନ ହଉଛି କଥା।
ହ ହ୍ୟାଲୋ।
ଶୁବିଲା? ହ୍ୟାଲୋ। ହ୍ୟାଲୋ।
ହଁ।
ସୁୁବିଲା?
କୋଉଠି ଅଛ କି ଶୁବା ଯାଉନି।
ଏ ବାହାରେ ଅଛି ତ।
ଓହୋ ମୁଁ ତାହେଲେ ଘର ଭିତରେ ଥିନି ବୋଲିିକା ଶୁଭୁ ନଥିଲା ଏ ଯୋଉ ପୁଅଟାକୁ ଶୋଇ ପକଉଥିଲି ବୋଲି।
ସେଇଆ ହବ।
ହଁ କଣ କରୁଛ?
କିଛି ନାହିଁ ଖାଇକି ଏଇଠିକି ବସିଥିଲି।
ହୁଁ ବସିଛ? କାମ ସଇଲାଣି ସବୁ? ଉ ହୁଁ।
ଖାଲି ରୋଷେଇ ହେଇନି ହବ ଆଉ।
ରୋଷେଇ କଣ ଏପର୍ଯ୍ୟନ୍ତ କରିନ ଏଗାରଟା ବାଜିବ ଏଇନା?
ଏଗାରଟା ବାଜିବ ବର୍ଷା ପାଗ ତ ଆଉ କରା ହେଇନି। ଏଇ ବାପା ଗାଧେଇଗଲେ ଏଥର ରୋଷେଇ ହବ ଆଉ କଟା କଟି ସରିଛି। ଖଲିି ଗାଧେଇଗଲେ ଭଜାଟା ପକାହବ।
ପଖାଳ ନା ଗର?
ପଖାଳ ଖିଆ।
ଉ ହୁଁ ତମେ ବି ପଖାଳ ଖାଉଛ?
ହଁ।
ଉ ହୁଁ।
ଗରମ ଯୋଉ ହଉଛି ଗରମ ଖାଇଦେଲେ ରହି ହଉ
ନା ଆଜି ପାଗ କୋହଲା କରସି।
ହଁ କୋଉ ହେଲା କାନେ ବି ଭଲ ଲାଗୁନି ମତେ ଗରମ ଖାଇ
ହଁ ଇଚ୍ଛା ବି ତ ହବନି ଗରମ ଖାଇବା ନା ଗରମ ଖାଇବା ପାଇଁ ତମେ ଖାଇବା କଥା ନା ଗରମ। ହୁଁ।
ଓ
କଣ ପରିବା କେ
ପରେ ଖାଇବା।
କଣ ପରିବା କାଟିଚ?
ଅଣ୍ଡା ଆଳୁ କଦଳୀ ପିଆଜ।
ଓହୋ ଭଜା ଆଉ ଦୋଳା କର
ଭଜା। ହଁ ଦଳା ହବ ସ ସକାଳେ ଆଳୁ କଷ୍ ହୁଁ ତୟାରି କରିଥିଲି ସେ ଥୁଆ ହେଇଛି।
ଉଁ ହୁଁ ହୁଁ ଡ୍ୟୁଟି ଯିବା ପାଇଁ କରିଥିବ?
ହଁ ଡ଼୍ୟୁଟି ଯିବା ପାଇଁ କରିଥିଲି ମିଥିଲେ ଆଉ ଛୁଆ ହେଇ ଆଳୁ ବସା ତରକାରୀ। ମିସେଇକି ଖାଇଦନୁ।
ହୁଁ ହଁ। ଆଉ ତମ ଶାଶୁ ଶଶୁର ସମସ୍ତେ ଭଲ ନା?
ହଁ ଭଲ।
ହୁଁ ହୁଁ ହୁଁ ତମ ଶଶୁର ଅଧିକ ଭଲ ପାଉଥିବେ?
ହ ସେ ବହୁତ ଭଲ ପାଆନ୍ତି।
ହଁ। ଆଉ କଣ କରୁଛ ତମେ ଗାଁ କୁ ଯାଇଥିଲ ନା?
ନା ମୁଁ ଯାଇନି।
ତମ ଘରେ କିଏ ଆସିଥିଲେ? ତମ ଘରେ କିଏ ଆସିଥିଲେ ନା?
ହଁ ତୋ ଦେଇ ଭାଇ ବାପା
ହୁଁ।
ତମେ କଣ କରିବ କି?
ମୁଁ ଏଇ ଜଷ୍ଟ ଝିଅକୁ ସ୍କୁଲ ବାଟେଇକି ପୁଅକୁ ଶୋଇ ପକେଇକି ଆସ୍ ସି ବସିଛି ଆଉ। ଗାଧେଇନି ଏନା ଗାଧେଇନି।
ସଫା କରିମି ଝିଅର ପୁଅର ପଡିଛି ଏଇ ଡ୍ରେସ ରେ ସବୁ ସଫା କରି କି ଗାଧେଇମି ଆଉ ହୁଁ। ଆଉ ତମର ତ ସବୁ ଗାୁଆବାଧ ସିକି ତମ ରୋଷେଇକି କରିଛ ଆଉ ଖାଲି ପ
ଗାଧୁଆ ଚ ରୋଷେଇ ହେଇନି ହବ। ହ୍ୟାଲୋ। ହ୍ୟାଲୋ।